ଆଇ କା
ହଁ ମ୍ୟାଡ଼ାମ୍ ନମସ୍କାର କୁହନ୍ତୁ।
ଆଉ କଣ କରୁଛନ୍ତି?
ନାଁ ଏଇ ସବୁ ଏ ତଳା ତଳି ସବୁ ଟିକେ ରୁଆ ରୁଇ ହବ। ଚାଷବାସ ସବୁ ହଳ ହଁ ହଁ ଖିଆ ପିଆ ସାରିଲାଣି।
ଆଉ କଣ କୁହନ୍ତୁ?
ଏ ସବୁ କଥା ଆଉ କଣ ରୋଷେଇ ବାସ ସରିଲାଣି ନା କଣ?
ନାଇଁ ରୋଷେଇ ବାସ ଏଇ ସରିନି ଜଷ୍ଟ ପୂଜା ସାରିକି ଆସିିଲି। ଆଉ ଆଉରୋଷେଇ ଵାଷ କିଛି ହେଇନି।
ନ ପା
ତାକୁ ଟିକେ ପରେ ଆମର ଟିକେ ଲେଟ ରେ ଖାଆନ୍ତି ଆଉ ପଖାଳ ଖିଆ ଆସ ସକାଳେ ଚା ଫା ପିଇ ଦିଅନ୍ତି ଲ୍ଲେଟ ରେ ଖାଇବେ ଆଉ।
ଆଛା ଆଛା।
ଆଉ କଣ ଖାଇଲେ?
ଏଇ ରୁଟି କ୍ଷୀର ଆମର ହଉଛି ଭଜା ଏଇ ସବୁ ଆଉ ଆମ ଗାଈ ଗାଈ ଅଛି ନା ଆମର ଗାଈ ଗୁଆ ସବୁ ଅଛି ଗାଈ ସ ଠାରୁ ଧୁଆଁ ଧୁଇଁ ଭଲ ମନ୍ଦ ଏଇସବୁ ଗାଈ କ୍ଷୀର ବି ବିକ୍ରି ହୁଏ।
ହଁ ହଁ ଯାହା ହଉ ସକାଳୁ ଉଠିକି ଗୋମାତା ସେବା କରୁଛନ୍ତି ଭଲ।
ହଁ ଇଆଡେ ପ୍ରାୟ ସମସ୍ତେ କରନ୍ତି।
ଓହୋ ଆଉ କ୍ଷୀର ବିକ୍ରି କରନ୍ତି ନା?
ହଁ ହଁ କ୍ଷୀର ବିକ୍ରି ହୁଏ ଓମଫେଡକୁ ଦିଆଯାଏ କ୍ଷୀର।
ଓମ୍ଫେଡକୁ ଦେଇଦିଅନ୍ତି ନୁହଁ?
ହଁ ହଁ କିଲୋ ତେତିଶ ଟଙ୍କା ଲେଖା ନିଅନ୍ତି ଜର୍ସି କ୍ଷୀର। ଆମର ଇଏର ହେଲେ ଜର୍ସି ଦେଶୀ ହେଲେ ପଚାଶ ଟଙ୍କା ନେଖା ଦିଅନ୍ତି ପଞ୍ଚାବ ଟଙ୍କା ପଚାଶ ଟଙ୍କା ଏମିତି ଆଉ।
ନୃତା ନୃତା ବିକନ୍ତି ନା ପାଣି ଦିଅନ୍ତି?
ନା ନା ସେ ଓଫେଡବାଲା ତାଙ୍କୁ ଚେକ୍ କରିକି ନେବେ ନା ସେମାନେ। ହଁ ତାହାରେ ପାଣି ଫେଣି ଦିଆ ଯାଏନି।
ପଇସା ପତ୍ର ଠିକ ଠାକ ସବୁ ଦେଇଦଉଥିବେ ଆଉ?
ହଁ ସେ ମଂଥଲି ପେମେଣ୍ଟ କରନ୍ତି ଆଉ।
ଆଉ କେତେଟା ଗାଈ ରଖୁଛନ୍ତି?
ହଁ ଆମର ଅଛି ସାତଟା ଗାଈ।
ଆଜ୍ଞା।
ଆଉ ସାତଟା ଗାଈ ଆଉ ଚାରିଟା ଖଣ୍ଡ ବାଛୁରି ଅଛନ୍ତି ଆଉ ଅଣ୍ଡିରା ବାଛୁରୀ ଦିଟା ମାଇ ବାଛୁରି ଗୋଟେ। ଆଉ ହ ଦିଟା ମାଇ ବାଛୁରୀ ଦିଟା ଅଣ୍ଡିରା ବାଛୁରୀ।
ଓହୋ ଉ ଅଣ୍ଡିରା ବାଛରି ତ କିଛି ଆଜିକାଲି ଆଉ ମୂଲ୍ୟ ନାହିଁ? ସେମିତି ସବୁ ଦେଇ ଦଉଛନ୍ତି ଲୋକଙ୍କୁ ଆଉ ମା
ସେ ସବୁ ଆମେ ସବୁ ସେଣ୍ଣ୍ଡ କରିକି ଛାଡି ଦଉୁଛୁ ଆଉ ସେ ତ ବିକ୍ରି ହଉନି।
ସେଇୟା କରନ୍ତୁ। ମାଇ ବାଛୁରୀ ଗୁଡିକ ରଖନ୍ତୁ ସେଇମାନେ କ୍ଷୀର ଦେବେ କିଛି ଲାଭ ହବ ଆଉ ଅ
ହଁ ହଁ।
ଆଉ ଏବେ କୋଉଠି ଅଛନ୍ତି?
ସେଇ ଆମ ଗୋଟେ ଛାତ ପଡିଥାନ୍ତା ତ ସେଇଠି ଟିକେ ଅଛି କି ଛାତ ବର୍ଷ ବଷା ବର୍ଷି ପାଇଁ ବନ୍ଦ ଅଛି ଦେଖିବା କାଲି ଗୋଟେ କଣ କେମିତି କଣ କରିବା ଆଉ କାଲିକି ସୋମବାର କି ରବିବାରେ ଗୋଟେ ମେଥିିକ ପକେଇବା ଆଉ।
ଆଜ୍ଞା ଆଜ୍ଞା ଆଉ ଲଘୁଚାପ ଚାଲିଛି ଏବେ ତିନି ଦିନ ଲଘୁଚାପ ଅଛି ଆଉ ଛାତ ତ ପକେଇ ପାରିବାନି ଆଉ।
ଦେଖିବା ପାଲ ଯୋଗାଡ଼ ଯନ୍ତ୍ରୀ କରି ରଖିବା ଆଉ।
ଆଜ୍ଞା ପାଲ ଯୋଗାଡ କରିଦିଅନ୍ତୁ। ତାପରେ ପକେଇବେ ଆଉ। ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ହଁ।
ଆଉ କଣ କୁହନ୍ତୁ।
ଏ ସବୁ କଥା ଆଉ, ଆଉ ଖାଇଲେଣି ନା?
ନାଇଁ ଖାଇନି ଲେଟ୍ ଅଛି ଖାଇବା ଆଉ ଏ ସାରିକି ରୋଷେଇ ସାରିକି ଆସିଲି। ଖାଇବି ଆଉ। ପୁଅ ଟିକେ ଖାଇବ ତାକୁ ଟିକେ ଖୋଇଦେବି ତା ମା ଯାଇଚି ଗାଧେଇବା ପାଇଁ। ମା ଆସିଲେ ପୁଅ ଖାଇବ ତାର ଟିକେ ନିତ୍ୟକର୍ମ ସାରିଲା ପରେ ଆମେ ଖାଇବୁ ଆଉ।
ଓହୋ ସିଏ ମାନେ କିଏ କି ତମର ଭଣଯା ନା କଣ?
ହଁ ଏ ମୋ ଭଣଜା ହବ। ସେ ମା ଭଉଣି ମ-ମଝିଆଁ ଭଉଣି ଆମର ତିନି ଭଉଣୀ ତ ସେ ମଝିଆଁ ଭଉଣୀ ସିଏ ଆସିଛି ତ ତାରି ପୁଅକୁ ମୁଁ ଧରିଚ ଆଉ।
ଓହୋ।
ଆଉ କଣ କୁହନ୍ତୁ। ଆଉ ଆପଣଙ୍କ ପୁଅ ଝିଅ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ
ଆଉ ଛୁଆ ସବୁ ପାଠ ଷାଠ ପଢିଲେ।
ହଁ ପାଠ ଷାଠ ଚାଲିଚି ତାଙ୍କ ପଢାପଢି ଚାଲିଚି ପିଲାଙ୍କର ସବୁ ଆଉ ଏ ରଜ ଖୋଲିଲା ସବୁ
ହଁ ଆଉ ରଜରେ ସବୁ କୋଉଠି ବୁଲାବୁଲି କରେଇଲେ?
ଏ ଆମର ତ ଏଇ ପାଖାପାଖି ଟାଉନଟୁ ଆମର ବିରଜା ମନ୍ଦିର ଫେମସ୍ ବିରାଜ ମନ୍ଦିର ଯାଇ
ହଁ ହଁ। ଆଉ ସବୁ ବିରଜା ମନ୍ଦିର ଥିବ ସେଇଠୁ କୁସୁମା ପାର୍କ ଥାଏ ସବୁ ପାର୍କ ଫାର୍କ ବୁଲିଥିବେ ବୋଧେ ଆଉ।
ହଁ ହଁ ହଁ।
ଆଉ ଖରା ବେଳେ କଣ ଖାଇବେ?
ଖରାବେଳେ ଏଇ ଆଡେତ ସାଧା ହବ। ଶନିବାର ନା ଆଇଁଷ ହବନି।
ହଁ। ଆ ଚାଷ ବାସ କାମ କିଛି ଜାଣିଚନ୍ତି?
ହଁ ଚାଷ ହୁଏ ନା ଆମର।
କଣ ସବୁ କର
ଧାନ ଆଉ ବିରି ହେଇଥିଲା ମୁଗ ହୁଏ ଏସବୁ ଆଉ।
ଆଁ ହୋଉ ମୁଗ ବିରି ଚାଷ ସବୁ ଚାଷ କରନ୍ତି ନୁହେଁ। ଧାନ ଲଗାନ୍ତି?
ହଁ ଧାନ ହୁଏ ନା ଧାନ ଫାନ ହୁଏ।
ଏବେ ତ ଏଇ ବର୍ଷା ଚାଲିଚି। ବର୍ଷା ପରେ ପରେ ସବୁ ହଳ କାମ ଷ୍ଟାର୍ଟ ହେଇଯିବ ଆଉ।
ହେଇଯିବ।
ଧାନ ଫାନ ସବୁ ବିକ୍ରି କରନ୍ତି ନା ର ନିଜ ସବୁ ରକ ଇଏ କରନ୍ତି ର ଘରେ ରଖିକି ଖାଆନ୍ତି?
ନା ନା ଏଇ ସବୁ ବିକ୍ରି ହୁଏ। ଏ ସବୁ ସୋସାଇଟିରେ ବିକ୍ରି ହୁଏ ସବୁ। ହଁ ହଁ।
ଓହୋ ବିକ୍ରି କରିକି କଣ ଚାଉଳ ଚାଉଳ କିଣି ଆଣନ୍ତି ବୋଧେ?
ଯେତିକି ଆବଶ୍ୟକ ଆମେ ସେତିକି ଇଏ କରୁ।
ତାପରେ ବାକି ଆମର ବି ସୋସାଇଟି ରେ ବିକ୍ରି କରୁଚୁ ଆଉ।
ହଁ ହରେ ସେଗୁଡାକ ସେ ଚାଉଳ ଗୁଡା ଘରେ ବି ରୋଷେଇ କରି ଖାଇବେ ଭଲ ଆମର କାହିଁକି ନା ବାହାରୁ ସବୁ ଆସିୁଛି ସବୁ ଆମର ଭେଜାଲ ନା। ନିଜେ ଚାଷ କରିକି ନିଜେ ଖାଇବେ ସେଗୁଡା ଭଲ କାହିଁ ବେକାର ବିକ୍ରି କରୁଚନ୍ତି। ହୁଁ ଚାଷି। ଆଜ୍ଞା ନିଜେ ଚାଷ କରୁଚନ୍ତି ନିଜେ ଖାଇବେନା ଆଉ ଆମେ ପଦା ଲୋକଙ୍କୁ କାହିଁକି ଦବା।
ହଁ ହଁ।
ଆଉ କଣ କୁହନ୍ତୁ? ଆଉ ଗାଧୁଆ ପଧୁଆ ସାରିଲେଣି?
ନା ନାଇଁ ଗଧୁଆ ହେଇନେହିଁ ହବ ଆଉ ଟିକେ କାମଥିଲା ଗାଇ ସେଦିନ ବି ଭଲ ମନ୍ଦ ସବୁ ଥିଲା ଶଇଲା ସବୁ ଭଲହେଲା।
ହଁ। ଆଉ କଣ କୁହନ୍ତୁ? ଆପଣଙ୍କ ଘରଟା ରୋଡ ସାଇଟି ରେ ବୋଧେ?
ହଁ ହଁ।
ଆଉ ସେଇଥିପାଇଁ ଗାଡି ଘୋଡା ଆବାଜ ସବୁ ଆସୁଚି ଆଉ।
ହଁ ହଁ।
ଆଉ କଣ ଖବର କୁହନ୍ତୁ?
ସବୁ ଆଉ।
ଆଉ ଭାଇ ଭୋଉଣୀ ଆମପାଇଁ କେତେ ଜଣ?
ମୁଁ ଏକା ଭାଇ ଆଉ ଭୋଉଣୀ ହେଲେ ପାଞ୍ଚ ଜଣ।
ଓ ହୋ। ଆଜ୍ଞା ହଁ ପାଞ୍ଚ ଭୋଉଣୀ ଆପଣଙ୍କର ସମସ୍ତ ସେ ମ୍ୟାରେଜ୍ କରିଛନ୍ତି ବାହାଘର ସମସ୍ତଙ୍କର ସରିଲା?
ନା ବାହାଘର ଚାରିଜଣଙ୍କର ହେଇଚି ଆଉ ଜଣକର ହେଇନେହିଁ ହବ।
ଓହୋ ଆଉ ତାଙ୍କ ପରିବାର ଫେରେ କଣ କେମିତି ସବୁ ଭଲ ତ?
ହଁ ହଁ ସବୁ ଠିକ୍ ଠାକେ ଅଛନ୍ତି।
ଆଉ ଭୋଉଣୀଙ୍କର ପିଲାଛୁଆ ସବୁ କଣ ଅଛନ୍ତି?
ପିଲାଛୁଆ ସବୁ ସମସ୍ତଙ୍କର ଗୋଟେ ନେଖା ପୁଅ। ଆଉ ଦି ଭୋଉଣୀର ଦିଟା ଝିଅ ଆଉ ଆଉ ଦି ଭୋଣୀର ଗୋଟେ ଗୋଟେ ପୁଅ ଆଉ ଏଇଆ।
ଓହୋ। ଆଉ କଣ ସବୁ କୁହନ୍ତୁ ଘରେ ବାପା ବୋଉ ଭଲ ଅଛନ୍ତି?
ସମସ୍ତେ ଭଲ ଅଛନ୍ତି ଆଉ ଆପଣ କଣ ସବୁ ଭଲ ତ?
ହଁ ଆମ ପରିବାର ସବୁ ଭଲ। ହଁ ଦେହପା ଭଲ ଏଇ ଟିକେ ସିଜିନି ଚେଞ୍ଜେ ହଉଚି ବୋଲି ଏଇ ଥଣ୍ଡା ଫଣ୍ଡା ଟିକେ ଧର ହୋଉଚି। ଆଉ ବହୁତୁ ମେଡ଼ିସିନ୍ ଖିଆ ସଇଲାଣି ଦି ଚାରିପାରେ ଥଣ୍ଡା ଟୋଟାଲି କମୁନି ଆସ୍ତେ ଆସ୍ତେ କମିବ ଆଉ। ଏ ସବୁ ସିଜିନି ଜର ନା ସେ ତା ଗାଆଁକୁ ସବୁ କମିବେ ଆଉ।
ନା ନା ସେଇଟା ତ ଔଷଧ ଖାଉଛନ୍ତି ଖାଉଛନ୍ତି ଆମର ଦେଶୀ ଏଥିରେ ଅଛି। ଯୋଉ ବିଲରେ ସବୁ କୁଜି ଗେଣ୍ଡା ମିଳେ ତାକୁ ସବୁ ଆଣିକି ଯଦି ଛେ ଛେଚିକି ତାକୁ ଘିଅରେ ଭାଜିକି ଖାଇବେ ତ ଥଣ୍ଡା ଛାଡ଼ିଯିବ।
ତ ଆପଣଙ୍କ ସେଆଡ଼େ ଙ୍କୁ କୁଜିଗେଣ୍ଡି ମିଳେ କି? ଆଉ କିଛି ପଠାନ୍ତୁ ଖାଇଲେ ମତେ
ଆଉ କୋଚିଆ କୋଚିଆ ବି ଖାଇପାରିବେ କୋଚିଆ ଖାଇବା ଦ୍ଵାରା ବି ରକ୍ତ ହବ ଯାହାଫଳରେ ଥଣ୍ଡା ଫଣ୍ଡା ଭଲମନ୍ଦ ସବୁ ଛାଡ଼ିବ।
ହଁ ନା ସେ କୋଚିଆ ଖୋଚିଆ ଆମ ଖାଇବନି ସେ ଗେଣ୍ଡା ଖାଆନ୍ତି ଆମ ଆଡେ ଆମେ ଜାଣିଛୁ। ଆଉ ଗେଣ୍ଡା ଜଦି ଦିଟା ଆଣିକି ଦେଇପାରିବେ ତ ଭଲ ହବ।
ହଉ ଦେଖିବା ପଠେଇଦବା ଆଉ
ଆଉ ସବୁ ଭଲ ଆପଣଙ୍କର ସବୁ?
ହଁ ଘରେ ସବୁ ଭଲ ଆଉ ଏଇ ପୁଅ ଟି ଆସିଛି। ଏ ସବୁବେଳେ କନ୍ଦା କଟା କରୁଛି ଖାଉନି ପିଉନି ତା ଦେହ ଟିକେ ଥଣ୍ଡା ଟିକେ ଟିକେ ଅଛି ଅଛି ଧରୁଛି ଏମତି ଆଉ। ଆଉ ଆପଣ ଆଡେ ବସା ଫସା ଉଠେଇଛି କି?
ହଁ ସକାଳକୁ ଉଠିକି ରଖିଛି ଆଉ।
ବର୍ଷା ଫର୍ଷା ଆପଣଙ୍କ ଗାଁରେ ଉଠେଇଛି?
ହଁ ହଁ।
ଓ ହୋ। ଆମ ଆଡେ ବି ବର୍ଷା ଉଠେଇଛି କାଇହିଁ ହେଇନି ହବ ବୋଧେ ଉଠେଇଛି ଅନ୍ଧାରକରି ରହିଛି ଆଉ।
ହଁ ହଁ ସେୟା ହବ ବୋଧେଏ।
ଆଉ କଣ କୁହନ୍ତୁ?
ଏ ସବୁ କଥା ଆଉ।
ହୁଁ ଘର କାମରେ ବୋଧେ ବ୍ୟସ୍ତ ରହୁଛନ୍ତି।
ହଁ ହଁ। ଘର କାମ ଟିକେ ଭଲ ମନ୍ଦ ପାଇଁ ବ୍ୟସ୍ତ ଟିକେ ଆଉ। ରଜରେ ଘର କାମ ହଉଥିଲା ଆଉ ଯାଇ ହେଲାନି କୁଆଡେ ବୁଲାବୁଲି କରିବା ପାଇଁ। ଯାଅ।
ଆଉ କଣ କରିବେ ଘର କାମ ଟା ଆଗେ ନା ଆଉ ବୁଲା ବୁଲିରୁ କଣ ମିଳିବ। କାମ ଟା ସରିଯାଉ ତାପରେ କ ଫ୍ରି ହେଇଗଲା ପରେ ଭୁଲିବେ ଆଉ।
ହଁ। ସବୁ ଆଉ ଆଉ ଆପଣଙ୍କର ଖିଆପିଆ ସରିଲାଣି ତ ନାଇଁ କଣ?
ହଁଁ ହଁ ଆମ ସକାଳୁ ସରିଲାଣି।
ଆଜ୍ଞା ହଉ ଠିକ୍ ଅଛି ମୁଁ ଯାଏ ଟିଏଁ ଘର ଡାକିଲେଣି ଗାଧୋଇବା ପାଇଁ। ଆଉ ଗାଧୋଇ ସାରିଲା ପରେ ପରେ କଥା ହବା କେତେବେଳେ ଆଉ।
ଆଜ୍ଞା ଆଜ୍ଞା ହଉ।
ଆଉ ଏଇ ଯୋଉ କହୁଥିଲି ସେଇଟା କଣ ଏଇ ଯୋଉଟା ଇଏ କଥା ମ ଯଉ ଆମର ଗେଣ୍ଡା କଥା ଗେଣ୍ଟା କଥା କହୁ ଦେଖିବା ପରେ କଥା ହବା ଯଦି ହେଲା
ହଉ ଗେଣ୍ଡା କଥା ଗେଣ୍ଡା ଆଣିକି ଦେବେ ଆଉ।
ହଁ ହଁ ହଁ।
ହଉ।
ଏ ସବୁ କଥା ଆଜ୍ଞା ହଉ ରଖୁଛି ମ୍ୟାଡ଼ାମ ନମସ୍କାର।
ହଉ ରଖନ୍ତୁ ନମସ୍କାର।